ତ
ହଁ ଭାଇ ଜୟ ଜଗନ୍ନାଥ।
ଜୟଶ୍ରୀ ଜଗନ୍ନାଥ ଭାଇ ଏବେ ବସିଛି ଆଉ ଆଉ
ଓହୋ ମୁଁ କେ ବସିଛି ଆଉ କଣ କରିବା?
ଗରମ ହଉଛି ନା ଥଣ୍ଡା ଲାଗୁଛି।
ହଁଁ ଗରମ ଲାଗ
ଗରମ ଜୋର ହଉଛ ସେଥିଇଁ ଡ୍ରେସରେ ବିଞ୍ଚି ହଉଛି ଡ୍ରେସ ଖୋଲିକି।
ହଁ ହଁ।
ହ ହଁ ହଁ।
କଣ କରିବା ଆଉ ସେମି ତ ଚାଲିଛି ହଉଛି ଆଉ।
ଏ ଭାଇ ତମର ଲାଇନ ଅଛି ନା?
ନାଇଁ ନାଇଁ ଭାଇ ଆମ ଆଡେ ଲାଇନ ଅଛି ଯେ ଆମେ କହିବୁନି ଅଛି କି ନାଇଁ। ଲାଇନ ଆଗ ନେଇଦବା ଆମର ଲାଇନ ଅଛି।
ଏ ଭାଇ କୁହନି ଆମ ଆଡା ଆଜି ଦିନଟା ଟୋଟାଲ ହିଁ ଲାଇନ ନାହିଁ।
ହଁ।
ମାନେ ଫୋନ ଟା କେମିତି ଚାର୍ଜ ବସେଇ ବୋଲି ଲାଷ୍ଟ ମୋର ମନେ ପଡିଲା ମୋ ମାମୁଙ୍କର ଏଇଠି ଗ୍ରାମ୍ୟ ବ୍ୟାଙ୍କ ଶାଖା ଯୋଉ ଖୋଲାନି ସେି ଇନଭେଟର ସେଠି ଲଗେଇଛନ୍ତି ତାଙ୍କ ବ୍ୟାଙ୍କ ଚାବି ନେଇକି ଗଲି ହେଠି ବସେଇଲି। ତାେଲେ କାଲିଠୁ କାଲି ତମକୁ ଯେତେବେଳେ ମେସେଜ କଲି ସେତେବେଳଠୁ ଟୋଟାଲ ଆମ ଗାଁରେ ଲାଇନ ନାହିଁ।
ଆଉ
ନବା କାଲି ଟୋଟାଲ ଲାଇନ୍ ନାଇ ଭାଗ୍ୟ ଭଲ ଆଜି କେମିତି ସକାଳୁ ଟିକେ ବସେଇଲି।
କଣ କରିବା?
ସକାଳୁ ବସେଇଥିଲି ପୁଣି ଏଇ ଏ ଖରାବେଳ ଭିତରେ ସବୁ ଦେଖିକି ସାରିଦେଲି। ସା ଦେଇକି ଫୁଣି ଗଲି ଏକାଥରେ ଚାରିଟା ବଳ ବସେଇଲି ଏଇନଆ ଟିକେ ଚାର୍ଜ ଅଛି।
ହଁ।
କାଲି ମୋର ଏତିକି ବେଳୁ ଚାର୍ଜ ଥିଲା କେତେ ଏଗାର କି ବାର ଥିଲା ବୋଧେ
ହଁ
ଖାଲି ବେଟରୀର ମାରିକି ତମ ସହିତ କାଲି କଥା ହଉ ଥିବି।
କଣ କହିଲ?
କାଲି ଖାଲି ବ୍ୟାଟେରୀ ସେଭର ମାରିକି ତମ ସହିତ କଥା ହଉଥିଲି ଯାହା।
ହଁ ଏ ଯଉ ଇଏ ମାରିକି ନା। ମାନେ ସେଇଟା ମାରିକି ରଖିଲେ ମାନେ ଚାର୍ଜଟାରେ ରୁହେ ଆଉ।
ହଁ ବେଟେରୀ ସେବର୍ ଟା ଟିକେ ରଖିବ ଆଉ।
ଆପଣ ହେଟା ଏମଜେସି ବୋଲି ମାରିବା କଥା ଏବେ ବି ମାରିବା କଥା ନୁହଁ। ରୁହେ ମୁଁ ମାରଦେଲି ତମେ କ ଗୋଟେ ମାରଦେଲି ଯେ ମୋର ଅଛି ପଞ୍ଚାବନ ପର୍ସେଣ୍ଟ।
ଏ ଢେରେ।
ସକାଳ ପାଇଯିବ।
ହୁଁ ତମର ଲାଇନ ଅଛି ତମର କିଛି ଟେନସନ ନାହିଁ।
ମୋର ଲାଇନ ଅଛି ପ୍ଲସଠି ମୋ ପାର ବ୍ୟାଙ୍କ ମୁଁ ଫୁଲ ଚାର୍ଜ କରିକୀ ଥୋଇଛି।
ଆମର ଏଇଟା ଗୋଟେ ଏମିତି ଅଭଦ୍ର ଗାଁ କୁହନି।
ଆଉ ଭାଇ ଭଦ୍ର ଗାଁ ନା ଅଭଦ୍ର ଗାଁ କେମତି ନିଜ ଗାଁ ଟା ନିଜେ ନିନ୍ଦି ଦୋଉଚ ନାଇଁ କି।
ହେ ହେଇଟା ହେଇ ଭାଇ କୁହନି ଲାଇଟ ଟୋଟାଲ ଆସୁନି ଯେ ଆମର ସେଇଥିପାଇଁ ଏ ଗାଁରେ ରହିବାକୁ ଇଛା ହଉନି।
ହୁଁ ହୁଁ
ମୁଁ ଖାଲିଛି ଖାଲି ଖୋଜୁଛି ବାହାର ଗାଁକୁ କେମିତି ଯିବି ରହିବି।
ହାଲୋ ହୁଁ
ମେନ୍ ଗୋଟେ ମଣିଷର କଣ କହିଲ ଲାଇନ୍ ଟା। ଖରା ଦିନେ କଣ ଖରା ଦିନ ବି ଆମର ଟିକେ ଲାଇନ ଦେଖିବ ବେଶୀ ଟାଇମ ରହିବନି।
ହଁ
ନା କଣ କହିବ କୁହ?
କଣ କରିବା ଆଉ ଏମିତି ଚାଲିଛି ଦେଖା ଯାଉ ଆଉ କଣ ହଉଛି।
ଖାଲି ଆଜି ଗୁଳୁ ଗୁଳି ଲାଇନ ଟା କେତେବେଳେ ଆସିବ ଆମେ ଟିକେ ଶାନ୍ତିରେ ଶୋଇବା। ଆଜି ଟିକେ ଜଲଦି ଶୋଇପଡିବା ଆଜି ବାପା ଅଛନ୍ତି ତ।
ହଁ ଶୋଇପଡିବ ଆଉ ଦିନ
ହୁଁ ନାଇଁ ମୁଁ ସାଢେ ଆଠଟା ନଅଟା ସୁଦ୍ଧା ମୁଁ ଖାଇଦେଇକି ମୋର ଶୋଇପଡେ। କାଲି ଖାଲି ଟିକେ ଲେଟ୍ ହେଲା ମୁଁ ଏଇ ଘରେ ଥିଲେ ଲେଟ ରେ ଶୁଏ। ଆଉ ଯଦି ବାହାରେ ରହିବି ତାହେଲେ ମୋ ରାତି ଏଗାରଟା କୋଦିନ ଗୋଟେ କୋଦିନ ପାଞ୍ଚଟା ଟା କୋଉଦିନ ଏମିତି ଠିକ୍ ନାହିଁ।
ଓ ହୋ ଆଉ କଣ ଆଉ ରାତି ଖାଇବ କଣ ଆଜି?
ରାତି ମୋର ଭାଇ ଡେଲିକା ଭାତ ଡାଲମା ଏରାକ ଆମର ଡେଲିକା ରୁଟିନ।
ଓ ହ
ଆମର ରୁଟି ଖାଲି ଯଦି ଖାଇବେ ମୋ ବାବା ଖାଇବେ ନହେଲେ ଆଉ କେହି ଖାଇବେନି।
ହୁଁ
ତାଙ୍କ ପାଇଁ ବି ଆଉ ରୁଟି ହଉନି ସିଏ ବି ଭାତ ଘରେ ଅଭ୍ୟାସ ଲାଗିଗଲାଣି ତାଙ୍କର।
ଆମେ ତ ସେଇଆ ଭାତ ପାଟିଆର ଆଉ ରୁଟି ଖାଇକି ଆମେ ରହିପାରିବୁନି କି ସମ୍ଭାଳି ପାରିବୁନି।
ଯିଏ ଡ୍ରାଇଭର ଲୋକ ସିଏ ରୁଟି ଖାଇକି ରହିଯିବେ।
ହୁଁ
ମୁଁ ଯେତିକି ଦେଖିଲି ମୋ ବାପାଙ୍କ ପେଟାକୁ ସେ ବହେ ଚାପୁଛନ୍ତି।
କଣ ପାଇଁ?
ମାନେ
ଆମକୁ ପଛରେ ଦିଇକି ମାନେ ପୁରା ହିରୋ କରିକି ମାନେ ରଜା ଛୁଆ ଭଳି ର ସିଖନ୍ତୁ କିନ୍ତୁ ସିଏ ନିଜ ପେଟ ଟାକୁ ଚାପୁଚନ୍ତି।
ଖାଇବେ ନା ଆଉ ପେଟକୁ କେମିତି ଖାଇବାଟା ବ ନ ଖାଇଲେ କେମିତି ହବ କଥା ନାଇଁ ଖାଇ ପିଇକି ମଣିଷ ନ ଖାଇ ପିଇକି ମଣିଷ ନୁହଁ।
ସେଇଆ ପାଇଁ ମୁଁ ଯେତିକି ଦେଖିଲି ତାପରେ ତାଙ୍କ ବଳ ବୟସ ଗଲାଣି ସେ ଆଉ କେତେ ଖଟିବେ। ଆମର ପୁଣି ଏବେ ଏଇନା ବୟସ ଅଛି ନା ଆମେ ପୁଣି
ନିହାତି। ଆ କଣ କରିବା ଆଉ ହୁଁ ହୁଁ।
ତାପରେ ଏବେ ବ ଏଥିରେ ତ ସେ କଥା କଥା ହେଉନି ଆଉ କଁ କହିବି ଆଉ। ମାନେ ଏବେ ମିଳିବା ବହୁତ ମୁସ୍କିଲ ହେଇଗଲାଣି।
ସେଇଆ ତ ସେଟା ବି ଠି କଥା।
ହୁଁ ବହୁତ୍ ଜାଗାରେ ଟ୍ରାଏ କରଛାଲିଣି କୋଉଠି ବି ମିଳୁନି।
ବହୁତ ଜାଗା ଟ୍ରାଏ କଲଣି ଆଉ ଗୋଟେ ଜାଗାରେ ଟ୍ରାଏ କରିବ ଆଉ ହେଲା।
ଦେଖା ଅଛି। ଭଗବାନଙ୍କ ଦୟାରୁ କୋଉଠି ଯଦି ସଫଳ ହେଇଗଲି।
ହୁଁ ହେଇଯିବ।
ଧାରାଇଣି କରିକି ରଖିବି ଆଉ। ସିଏ ଯେମିତି ଆମକୁ ରଜା ଛୁଆ ଭଳିଆ ରଖୁଛନ୍ତି ଆମେ ସେମିତି
କହିଦେଲ ପାଟିରେ କଁ କହିଲ ଯେ ଆମେ ବାପା ମାଙ୍କୁ ରାଜାରାଣୀ କରିବା କିନ୍ତୁ ଆମେ ଯୋପର୍ଯ୍ୟନ୍ ତ ମ୍ୟାରେଜ କରିନେ ଆମ ଘରକୁ ବୋଟେ ଆଣିନେ ହଁ ଘୋଡ଼ା ଜେପର୍ଜନ୍ତ୍ ନିଜ ଗୋଡରେ ଠିଆ ହେଇନି ସେ ପର୍ଯ୍ୟନ୍ତ ଆମେ ଡିସିସନ ନେଇ ପାରିବାନି ବାହା ଘର ପରେବି ଗୋଟେ ସ୍ତ୍ରୀ ଟା ଆଣିବା ଘରକୁ ସ୍ତ୍ରୀ ବି ଯିଏ ଆସିବ ଯେ ପ୍ରକୃତିରେ ସେ ତା ସ୍ଵାମୀ ସେମିତି ସ୍ୱାମୀ ହେଇଥିବ ତା ସ୍ତ୍ରୀ ତା ସ୍ଵାମୀଠୁ କେବେ ଓହରିକି ଯିବନି। ଆରେ ସେମିତି ତାର ସ୍ତ୍ରୀ ହେଇଥିବ ସେମିତି ସ୍ୱାମୀ ହେଇଥିବ ତାହେଲେ ବାପା ମାଆ କଙ୍କୁ ସିଏ ପଚାରିବନି। ଆଉଜ୍ ସେମିତି ସ୍ୱାମୀ ହେଇଥିବ ସ୍ତ୍ରୀ କି ମାନିିବ ବାପା ମାଁଙ୍କୁବି ମାନିବ ବାରକୁ ମାନିବ ସମସ୍ତଙ୍କୁ ମା। ଦେଖିବା ଘରର ମୂଳ ହେଲା କି ବାପା ମା ଯଦି ବାପା ମା ମୂଳ ହେଲେ ଘରର ସିନା ବାପା ମାଁ ମୁରବି ଆମ ସ୍ତ୍ରୀରାମର ବି କିଏ ସ୍ଵାମୀ। ଯେତେ ବାପ ପ ମୁରବି ହେଲେ ସ୍ଵାମୀ ଯଦି ସ୍ତ୍ରୀ ଯଦି ସ୍ଵାମୀ କେରେସ ସ୍ତ୍ରୀ ମାନୁଥିବ ତାଲେ ସେ ତା ଶାଶୁ ଶ୍ୱଶୁରକୁ ମାନିବ ଆଜିରେ ନିଜ ସ୍ୱାମୀ କିସେ ମାନୁଥିବ ଛାଡ ଏଟା ଶାଶୁ ଶାଶୁରରୁ ବି କିଛତ ପଚାରି ପରିବନି।
ଉଁ ଭାଇ ଏଥିରେ ସେ ଲଭ କଥା କଥା ହେଇବ ନା?
ନା ଏଥିରେ କିଛି କୁହନି।
ଏଇ ନର୍ମାଲ।
ନାଇଁ ସେମିତି କିଛି ଇଏକୁ ନେଇକି ଯଦି କହିହବ ଏଥିରେ କହିପାରିବ ନହେଲୋଇଁ କଲ୍ କରି କହିବ ଏଥୀରେ କଁଅଛି କୁହ।
ହ ନନ ନାଇଁ କଲ୍ କରିିକ କହିବି କାହିଁକ ନା ଏଥିରେ ଏଇ ମେସେସ କରଚନ୍ତୀ ଗ୍ରୁପ୍ ରେନା କଥା କିଛି କଥା
କଁ ଗଲ?
ସେ କଥା କିିଥି କଥା ହେଇ ହେବନି ନା ଏଥିରେ
ଆ କହିବ କଥା ହିସାର କହିବ ଆଉ ତାପରେ ଆଉ ଗୋ ଗୋଟେ ଜିନିଷ ହେଲା କଣ ଆମର ମାନେ ଯେତିକି ଆମର ଆବଶ୍ୟକ ଅନୁସାରେ ଆମେ କାରାବାର କରିବାଟା ଠିକ ବୁଝିପାରୁଚ ନା ନାଇଁ କଥାଟା?
ହୁଁ।
ଗୋଟେ ଘରକୁ ଆଣ ବହୁତେ କଣିବା ଆଣେ କହିଲ? ଘରକୁ କଣିବ ବହୁ
ବାପା ମାଙ୍କର ସେବା କରିବା ପାଇଁ।
ହଁ ଖାଲି ବାପା ମା ର ସେବା କରିବାକୁ ବାପା ମା ର ସେବା ତନ୍ତ୍ନ ପିତୃ ପୁରୁଷକୁ ଇଏ କରିବା ପାଇଁ ଆମେ ଗୋଟେ ଘରକୁ ବହୁତେ ଆଣିବା। ବହୁତା ଆଇଲେ ସିନା ଆମେ ଏ
ହୁଁ।
ଇଏ କରି ରଖିବା ନା ଆଉ ନହେଲେ ହବ କି। ନିଜେଉ ଗୋଟେ ଭାବୁନ ପ୍ରଥମେ ପ୍ର ଥର ଆମେ କହନ୍ତେ କିଏ କଣ ଜାତି ଜାତି ଅଜାତି ଅଜା
ଏ ସେଇ ସେଇଟାକ ଭାଇ ମୋର ରାଗଚିଡେ। ସେଇଟାକ ସତ କଥା ଜାତି ଅଜାତି ଏଇରକମ ରାଗ ଚିଡେ।
ଦେଖିଆ ଯିଏ ଜାତି ଅଜାତି କହୁଛି ତମେ ଠିଆ ହବ ମୁଁ ଠିଆ ହେବି।
ହଁ।
ବାପ ବ୍ରଡ଼ ପକା ହବ।
ହଁ ହଁ ଠିକ ଠିକ।
କିଏ ତ ତମେ ଠିଆବ ମୁଠିଆ ହେବି। ଯୋଉ ଲୋକଟା ଚିହ୍ନିବ କହ ତା ମ କଛି ବ୍ଲଡ଼ ଉଠୁଆ ପକେଇବି ସେଇ ବ୍ଲଡ ଉପରେ ବ୍ଲଡ ପକେଇବି। ଯେ ସେ କହିଥିବ କି ନାଇଁ ଏଇଟା ହଉଛି ରାମର ଏଇଟା ହଉଛି ଦାମର। ତାହଲେ ମୁଁ ହଁ ମାନିବି ହଁ ଜାତି ବୋଲି ଗୋଟେ ଅଛି।
ନାଇଁ ଏଟା ହଉଛି କଳା ସେଟା ହଉଛି ନାଲି ଏମତି।
ନାଲି।
ହଁ କୋଉଟା ମାନେ ଯଦି ଗୋଟେ ପାଣର ରକ୍ତ ଯଦି କଳା ହେଲା ଆମ ରକ୍ତ ନାଲି ହେଲା। ତାହେଲେ ହଁ ମୁଁ ମାନିଲି ହଁ ଜାତି ଆଉ ଯଦି ନିଜ ରକ୍ତ ଆଉ ସେ ପାଣ ରକ୍ତ ନାଲି ହେଲା। ତାହେଲେ ମୁଁ ଜାଣିବି ଯେ ତୁଷଳାଟି ଗୋଟେ ଛୋଟ ଛୋଟ ଜାତି।
ହଁ ହୁଁ ନାଇଁ ହୁଁ।
ସେଇଆ କହୁଛି ରାଗ।
କଣ କରିବା ଆଉ ହେମିତି ତ ଚାଲିଛି ସବୁ।
ହଁ କାଇ ନା ଆଉ ଖାଲି ପୂର୍ବ ପୁରୁଷ ମାନେ ଏଇ କଣ ବାପା ମା ଏଇେ ମାନେ ଅଛନ୍ତି ବୋଲି ହଁ ଟିକେ ପାଳନ ହଉଛି ନହେଲେ ଆଜିକାଲିିକା ଯୋଉ ପିଲା ଦେଖୁଛ ମାନେ ପାଳୁ ହିଁ ନା ଚଳିବ ସେଟା ବି ସତକଥା ନପଳିବାଟା ହିଁ ଠିକ ମେ ଜାତି ଭେଦ ସାଙ୍ଗସାଥି ହେଲେ ତ କିଛି ଦେଖା କି ନାଇଁ ପା।
ମୁଁ ଚାହେଁ ସବୁବେଳେ ଭାଇ ମୋର ମନେ ମୁଁ ସତ କଥା କହୁଛି ମୋ ମନରେ ଗୋଟେ ଥାଏ ମାନେ ମୋ ମନରେ ଗୋଟେ ଅଛି ପ୍ରତିକାର। ଯେ ଦେଖ ମୁଁ ଧର ଗୋଟେ ବୋହୁଟେ ଆଣିବି।
ହଁ।
ବୋଉଟେ ଯଦି ବି ଆଣିବେ ଘରକୁ ମାନେ ସିଏ ମୋ ବାପା ମାନେ ମୋ ଇଷାରା କଥା ମୁଁ କହୁଛି ସିଏ ମୋ ବାପା ଆଉ ବୋଉକୁ ମାନୁଥିବା ଦରକାର।
ହଁ।
ମୁଁ ଘରର ପରିବାର ଫ୍ୟାମିଲି କି ଚଳେଇ ପାରୁଥିବା ଦରକାର ଘରଟା ନେଇ ଆଣି ଥୋଇ ପାର ଘରର ନେଇ ଆଣିଥୋଇକି ସ୍ତ୍ରୀ ନା ଆଉ। ଆ କଣ ବାପ ନା ପୁଅ। କି ଶାଶୁ ନହେଲେ ବୋହୂ ଘଟା ଚଳେଇବେ।
ହୁଁ।
ଯଦି ଶାଶୁ ବୋଉ ଭିତରେ ଟେଙ୍ଗଡ଼ା ଟେଙ୍ଗି ହେଲେ ସଇଲା ଯଦି ଶାଶୁ ବାଉ ଭିତରେ ଭଲ କହିଲେ ତାହେଲେ ହେଲା।
ସେ ଘର ବେଶୀ ଦିନ ନାହିଁ।
ବେଶିଦିନ ଲାଷ୍ଟିଂ ହବନି।
ତାପରେ ସ୍ୱାମୀ ସ୍ତ୍ରୀ ଭିତରେ ଯଦି ହଁ କମ୍ପ୍ରମାଇଜ ହେଇଯିବ। ତାହେଲେ ଚଳିବ କିଛି ନାହିଁ ମାଆ କୁ ତ ଆମେ ବୁଝେଇକି ରଖିପାରିବା।
ରଖିପାରିବା।
ସେଇଟା ହଉଛି କଥା ଆଉ ଯଦି ସ୍ଵାମୀ ହମୁକା ଶୁଣିବ ମା କ ଏମିତି ତୁ ପଦେ କହିଦବୁ ସ୍ତ୍ରୀକି ବାଡେଇବ। ସ୍ତ୍ରୀ ଯ ଯେମିତି କହିବ ଗୋଟେ ମା ଟେ ଏମିତି କହିବ ସିଏ ସ୍ତ୍ରୀ କି ବାଡେଇବ ହେରା ସେମିତି ହେଲେ ଭଲ
ହ ତ ଟାଇମ ହେଇଯିବଣି ବୋଧେ।
ହଁ ହେଇଗଲା। ଆଲାଇନ ମାନେ ଆପ ରେ ଥାଅ ହା।
ହୁଁ ହୁଁ